ହ୍ୟାଲୋ।
ହଁ କୁହ ବସିଥିଲି ତମେ
ଆଉ କଣ ରୋଷେଇ
ରୋଷେଇ ଶୋଇଲାାଣି। ଆ ରୁଟି ଆଉ ସନ୍ତୁଳା ହେଇଛି।
ହୁଁ ହୁଁ। ରୁଟି ସୁନ୍ତଲା। ଆମର ଭାଉଜଉ କହୁଥିଲେ କ ଅଣ୍ଡା ତରକାରୀ ଟିକେ ଅଛି ରୁଟି ଆଉ ଟିକେ ପୋଟଳ ଆେଳୁ ଭଜା କରିଦେବାତି କହୁଥିଲେ ମୁ କହିଲି ହଁ ଯାହା କରିବ ଚଡିବ ରାତିକୁ ଟିକେ ଖାଦବା କଥା ଆଉ।
ତା ମାଝଅ
ହଁ ଝିଅ ଟିକି ଖେଳୁଥିଲା ଏଇ ବଡ ଫରା ଖେ ଯାଇଛି ଖେଳିବା ପାଇଁ
ତମ ଦିଦି ଯେଉଁ ଅଛନ୍ତି। ପଳେଇିଲେନ ନା ଅଛନ୍ତି।
ଆଜ୍ଞା।
ଦିଦି ଯୋଉ ଆସିଥିଲେ ଅଛନ୍ତି ନା ପଳିଲେଣି
ହଁ ଦିଦି ଆସିଥିଲା ସେ ପଳେଇଲେ ଆଜି। ହଁ ପଳେ ତାପରେ ମୁଁ ବୁଧବାର ଦିନ ପଳେଇବି ଆଉ ଆଉ
ସରୁୁ
ଆଉ କଣ ଖବର? ହ୍ନୁ
ଶାଶୁ ଘରକୁ କଲ କରିଥିଲ।
ହଁ ଶାଶୁରୁ କଲ କରିଥିଲି ଶାଶୁ ଯାଇଛନ୍ତିଗୋଟେ ଆମର ଜଣେ ଦାଦାଘର ଅଛନ୍ତି ତ ସେଇ ପା ଖରେ ହେଇଛନ୍ତି ମାନେ ଟିକେ ଦୂର ବାଟ ଶଶୁର ଜାରକାଠୁ ଟିକେ ଅଧିକ ଆଉଟିଏ ବାଟ ତାଙ୍କର କଣ ଅସୁ କଣକହିଲ?
ହଁ ସେ ଆମର ଷୋଳ ପୂଜା ଅଛି ତ ସେ ଦିଅରର କଣ ହେବେ ତାଙ୍କ ଘରକୁ ଯାଇଛନ୍ତି। ହଁ ମୁଁ ଥରେ ଯାଇଥାନ୍ତି ମୁଁତ ପଳେଇଆସିଚି ଇଆଡେ ଆଉ
ମ ଷୋଳ ପୂଜା ଆଜିି।
ହଁ ଷୋଳପୁଜା ତାଙ୍କର ଆଜି ତାଙ୍କର ଡାକିଛନ୍ତି ସେ ଯାଇଛନ୍ତି ସୁଁ।
ମୁଁକହିଲି ତମେ ଯାଇଥିଲେ ଦେଖିଥାନ୍ତ ମୁଁ କହିଲି ତମେ
ଯାଇଥାନ୍ତି ଆଉ ହୁଁ। ଆଉ ସେ ତାଙ୍କର ଯାଇଛନ୍ତି ଆଉ ଉୁଁ ମୋ ସ୍ଵାମୀ ଆଜି ଥିଲେ ସେ ଆଜି ପଳେଇଲେ ତ ତାଙ୍କୁ ପିଠା ପଣା କରିକି ଦେଲେ କାକେରାପିଠା କରିକି ସେ ନେଇକି ଗଲେ
ସ୍ଵାମୀ କଣ କାକେରା ପିଠା ଭଲ ପାଆନ୍ତି ନା?
ହଁ ମୋ ସ୍ଵାମୀ ଟିକେ ପିଠା ପଣା ଭାରି ପ୍ରିୟ କାଲି ଆସି ଥିଲେ ମୋଵଉ କରିଥିଲା ପରଦିନ ଦହିବରା ହଁ ତାଙ୍କୁ ସବୁ ପିଠା ହୁଁ ତାଙ୍କର ଟିକେ ପୋଡ଼ ପଡ ପୋଡ଼ ପିଠା ହୁଁ। ଆଉ ତମ ସ୍ଵାମୀ କଣ ଭଲ ପାନ୍ତି?
ସେ ପିଠାପଣା ଭଲ ପାଆନ୍ତିନି ଏମିତି ବାଧ୍ୟ କଲେ ଖାଆନ୍ତି। ତାଙ୍କର ରୁଟି ଭଲ।
ହୁଁ ଆଉ କଣ ଉପରେ କୋଉଟା ଭଲ ପାନ୍ତି
ଆଇଁଷ ଉପରେ ସେ ସବୁ ଆଇଁଷ ଖାଆନ୍ତି। ତରକାରୀ ଉପରେ ଭି ସବୁ ଖାଆନ୍ତି। ସେ ରାଇଫାଇ ଅମୃତଭ ରାଇ। ଗାଁରେ ଏବେ ଅଛନ୍ତି। ଆଉ ରହିଲା ଚିଲିକୋବି ଏଇ ଜିନିଷ ସେ ବହୁତ ଭଲ ପାଆନ୍ତି। ହଁ ଛୁଟିରେ ଆସିଛନ୍ତି।
ହୁଁ କେତେଦିନ୍ ରହିବେନି।
ଅଛନ୍ତି ଆଉ।
ହୁଁ ହୁଁ ହଉ ଅଛନ୍ତି ତ କାଇଁ ରଜରେ ଆସିନଥିଲ?
ରଜରେ ଯାଇପାରିଲିନି ଅସୁବିଧା ହେଲା ଆଉ।
ଓ ହୋ।
ନହେଲେ ଯିବାକୁ ଇଚ୍ଛାଥିଲା ଯାଇ ଲିନି ଆଉ।
ଓହୋ ଆଇଥାନ୍ତେ ଟିକେ ମଜାମସ୍ତି କରିକି ଯାଇଥାନ୍ତେ। ସ୍ତ୍ରୀ ଥିଲେ ଛୁଆ ପିଲା ଥିଲେ ଶାଳୀମାନେ ଥିଲେ ସବୁ। ଟିକେ ମଜାମସ୍ତି କରିକି ଯାଇଥାନ୍ତେ ନା ଆଉ। ଆଉ
କରିବା ଅସୁବିଧା ହେଇଗଲା ଆଉ ଯାଇ ହେଲାନି।
ତମର ଓଷା ବାର ସବୁ କଣ ଭଲ ହୁଏ ଶାଶୁ ଘରେ? ତମ ଶାଶୁ ଘରେ କୋଉ ଓଷ ଟା ଭଲ ହୁଏ?
ଶାଶୁଘରେ ପିଠାପଣା କିଛି ଭଲ ପାଆନ୍ତିନି। ସେ ତାଙ୍କର ଭାତ ଆଉ ରୁଟି ଫୁଟି ଓଷା ସବୁ ଓଷା ହୁଏ।
ମାନେ କୋଉ ସେଟା କଣ କେମିତି ପାଳନ କରାଯାଏ?
ଆମେ ତ ନର୍ମାଲ ଗୁରୁବାର ଉଷା ହୁଏ, ଶୁଦୁଷା ବ୍ରତ ହୁଏ। ଆଉ ଚାଉଳ ଭଜା ଔଷ ହୁଏ। ଆଉ ହିନ୍ଦୁ ଯେତେବେଳେ
ହୁଁ।
ସେତେବେଳେ ତ ସବୁ ଉଷାବାର ଯଉଁଟା ନିହାତି ଦରକାରେ ସ୍ତ୍ରୀ ଲୋକଙ୍କର ସେଇ ବର୍ଷାଟା ପାଳନ ହୁଏ ଆଉ।
ହୁଁ ହୁଁ। କେମିତି ସବୁ କହୁ ସେଇଟା ବେଶୀ ଭଲ ହୁଏ?
ଭଲ ଏମିତି ନାହିଁ ଆଉ। ସେମିତି ଯେମିତି ଓଷଟା କରାଯାଏ ସେମିତି କରନ୍ତି ଆଉ।
ହୁଁ ହୁଁ ଆଉ ଝୋଟି ଫୁଟି କେମିତି କଣ ପକାନ୍ତି ଭଲ ପକାନ୍ତି?
ହୁଁ ଯୋଟିଏ ଆମ ଯାହ ପକାନ୍ତି। ସେମିତି ଏତେ ଚଳନି। ଆଉ ଏତେ ଭଲ ବି ନୁହଁ। ଚଳିବ ଆଉ ମୋତେ ପକେଇ ଆସେନି।
ଓୁଁ ହୁଁ।
ମୋ ପକାଏନି ସେ ପକାନ୍ତି ଅ ଶାଶୁ ବି ପକାନ୍ତି।
ହୁଁ ହୁଁ। ହୁଁ।
ତମକୁ ଝୁଟି ପକେଇ ଆଇଚି?
ନା ମୁଁ ସେମିତି ତ ପକେଇ ପାର ନା।
ତମର କିଏ ପକାନ୍ତି ଉଷା ହେଲେ?
ମୋର ମୁଁ ପକାଏ କିନ୍ତୁ ଏତେ ଭଲସ ପକେଇହୁଏନା ଆଉ ଆସେ ନା ଆଉ କିନ୍ତୁ ପକାଏ ଗ କାମ ଚଳିବା ପାଇଁ ଆଉ ମର ତ ଲ ଖଟା ତ ଭଲ ହୁଏ ହଁ ଆଗରୁ ଶଶ। ସୋରେ ରଣ ଦ ମାନେ ଥିଲାବେଳେ ନଣଦ ମାନେ ଥିଲାବେେଳେ ନଣଦ ମାନେ ପକାଉଥିଲେ ବି ନଣଦଙ୍କ ଭଲ ପକାନ୍ତି ବୁଢିଆ ମୁରିଜ କଣ ଝୁଟି କଣ?
ନନ୍ଦ ମାନେ ମଝିରେ ମଝିରେ ଘରକୁ ଆସନ୍ତି। ଗୁ୍ଲଲି
ସାନ ନ ନତା ଯ ମମର। ସେ କୋର୍ଟ ଯିବା ଆସିବା କରନ୍ତି। ଘରୁ କୋଉଠି ଯିବା ଆସା କରନ୍ତି?
ବାପ ଘରେ ଅଛନ୍ତି।
ହଁ ବିଶେଷ ଶନିବାର ରବିବାର ଯାଆନ୍ତି ତାଙ୍କ ଶାଶୁଘରକୁ
ଆ ଶାଶୁଘର କେତେ ବାଟ କେତେ କିଲୋମିଟର ହବ?
କଟକ ତାଙ୍କ ଶାଶୁଘର। ଆଉ,,
ଆଉ କଣ ତମ ଦେହ ପାହା କେମିତି ଅଛି, ଝିଅର କେମିତି ଅଛି, ଝିଅ କଣ କରୁଛି, ସେ ବିଷୟରେ ଟିକେ କୁହ।
ଚଗଲା ହଉଛି ନା ନହିଁ?
ହଁ ଭାରି ଚଗଲା ହୋଇଛି
ତମ ଭାଊଜଙ୍କର ତ ଟିକି ପୁଅଟେ ଟିକି ପୁଅ ସାଙ୍ଗରେ ଖେଳୁଥିବ।
ହଁ ସେ କଣ ହେଇଛି ଆମର ଏଠି ଫ୍ୟାନ ଲଗେଇକି ପଦାରେ ଶୋଇଥିଲେ ଛୁଆ। ହୁଁ ଧରିକି ବୋଉ ଶୋଇଥିଲେ ସେ କଣ ହେଇଛି ନା ହଁ ଭାଇ ପୁଅ ଯିଏ ଭାଇ ପୁଅ ଯିଏ ସେ କଣ କଲା କବାଟ ଟାକୁ ଦେଇପକାଇଲା। ଏଠି ଫ୍ୟାନ ଚାଲିଲା ଣିି ବନ୍ଦ ହେଇଗଲା। ହୁଁ।
ଝିଅ ରାତି ପାଇଁ ଖାଇସାରିଲାଣି ନା ଖାଇନି?
ନା ରାତିରେ ଖାଇନି ରୁଟି କରୁଛନ୍ତି ଖାଇବ ଆଉ।
ଏ ରୁଟି ତାର କଣ ହେଇଛି ମଡ଼େଇ ଖାଇବା ପାଇଁ।
ଡାଲି ଦେ ଖାଇବ। ଡାଲିରେ ଖାଇବ ହଁ ରୁଟି ଡାଲି ନହେଲେ ରୁଟି ଡାଲି କ୍ଷୀର ରୁଟି।
ଝିଅ କୁ ଏମିତି ନର୍ମାଲ ସନ୍ଧ୍ୟାବେଳେ କଣ ପଢ଼ାପଢ଼ି କରୁଛ ନା ପଢ଼ିନି କିଛି?
ମୁଁ ତ ଘରକୁ ଆସିଛି ଆଉ ପଢ଼େଇିନି ମୋର ଏଠିକି ପଢ଼ିବ କଣ ଶାଶୁ ଘରେ ପଢାଏ କେତେବେଳେ କେମିତି ହଁ ସେଇ ମାସ ଦି ମାସ ହେଲା ମୁଁ ପଢେଇ ପାରୁନଥିଲି ସାବିତ୍ରୀ। ହଁ।
ଏ ତ ବୟସ ହେଇନି ତଥାପି କେତେବେଳେ କେମିତି ତାକୁ ଟିକେ ଦେଖିବା କଥା ଆଉ।
ହଁ ଛୁଆ ନା ସିଏ ତାକୁ ଟିକେ ଦେଖିବାକୁ ପଢେଇବାକୁ ପଡିବ ନା ହୁଁ।
ତମେବା ସିଲେଇ ଭଲ କର ଶୁଣିଥିଲି।
ସିଲେଇ ବି କରେ ସିଲେଇ କରିବା ପାଇଁ ତ ଟାଇମ୍
ଶାଶୁ ଘରେ ରୋଷେଇ ସାରିକି ଛୁଆ।
ହୁଁ ଛୁଆ ଧନ୍ଦା ସାରିକି ତ ସେଇଥୁ ସିଲେଇ କରେ ତଥାପି ସିଲେଇ ମୁଁ କ ରେ ତିନିଟା ସାଡେ ତିନିଟା କୋଉ ନ ତିନିଟା କୋଉ ନ ସାଢେ ତିନିଟା ଭିତରେ ସରେ ତାପରେ ଖିଆ ପିଆ ସରିବ ତିନିଟା ସାଢେ ତିନିଟା ଭିତରେ ତାପରେ ରେଷ୍ଟ ନ ନେଇେଇକି ମୁଁ ସିଲେଇ କରେ ସିଲେଇ କରିବି ଚାରିଟା ସାଢେ ଚାରିଟା। ପାଞ୍ଚଟା ହେତେ ତାପରେ ଯିବି ଘର ଦ୍ୱାର ଉଳେଇବି ତାପରେ ଚା ଫା କରିବି ରୋଷେଇ ବାସ କରିବି ରୋଷେଇ ବାସ ସାରିକି ରାତିରେ ରୋଷେଇ ବାସ ସରିବି।
ସବୁ ଜିନିଷ ଆମ ସ୍ତ୍ରୀ ଲୋକ ଯେତେବେଳେ ସମୟ ବାହାର କରି କରିବାର ଅଛି।
ହଁ ରୋଷେଇ ସାରିକି ନଅଟା ହେଇଯାଏ ନଅ। ଟା ହେଇଗଲା ପରେ ଟିକେ ସମୟ ବସିଥିବି। ରାତି। ରାତି କଥ ଥା କଉଛି। ବେଳ ମାନେ କଣ ହୁଏ ନା ସ ସଖାଳୁ ଉ ଉଠିବି ଉଠିକି ତା ଘରଦ୍ୱାର। ଅଳାଉଳି ଦିଏ ଅଳାଉଳି କରିଦେଇକି ମାନେ ଯିବି ରୋଷେଇ କରିବି ଠାକୁରଙ୍କୁ ଜୁହାର ପୁହର ପାଣି ଫାଣି ଦେଇଦାକି ଯିବି ରୋଷେଇ କରିବି ରୋଷେଇ ସାରିକି ଖିଆ ପିଆ ଚାଲିବ ରୋଷେଇ ସାରିବ ତ ଖିଆ ପିଆ ଚାଲିବ ଝିଅ ଖୋଇଦିଏ ଖାଲି ଟିକେ ଟିକେ ସମୟ ବସେ ଉଁ ତାପରେ ଖିଆ ପିଆ ଚାଲିବ ଖିଆ ପିଆ ସାରିକି ଉଁ ତିନିଟା ସାଢେ ତିନିଟା ହେଇଯିବ। ବାସନ ଫାସନ୍ ମଜିମୁଜାକି ଆସି। ପଳେଇବି ରୁମକୁ। ତାପରେ ରୁମ ରେ ବ ସ ଳାବେଲକୁ ରୁମ ରେ ବସିକି ତାପରେ ମାନେ। କଣ କରେ ନା ଅ ହୁଁ ତାପରେ ସିଲେଇ କରେ ସିଲେଇ। କରିକି ଚାରିଟା ସାଢେ ଚାରିଟା ବେଳକୁ। ସେ ପାଞ୍ଚଟା ବେଳକୁ ହେଲା ପାଞ୍ଚ। ତଳକୁ ତାପରେ। ପାଞ୍ଚଟା ବେଳକୁ ଉଁ। ଯାଇକି ଏ ଘରଦ୍ୱାର ଓଳାଏ ଚାହା କରେ ହେଲା।
ନିଜର ନିଜର କର ନା ଅନ୍ୟମାନେ। ଦଅନ୍ତି ବି ଅନ୍ୟମଙ୍କ -
ନିଜର କରେ ଅନ୍ୟ ମାନଙ୍କର ବି କରେ। ହୁଁ।
ବ୍ଲାଉଜ ଗୋଟା କେତେ ଲେଖା।
ବ୍ଲାଉଜ୍ ମୁଁ ନିଏ ଶହେ ଅଶୀ ନିଏ ସେ ଫୁଲ୍ ଟା ପାଇପ ବସ୍ ହଁ। ଆଉ ବିନା ଅସ୍ତ୍ର ଟା ଶହେ ବିନା ଅସ୍ତ୍ର ଶହେ ଆଉ ଷ୍ଟାଇଲ ଦେଖିକି ଯେତିକି ଯାହା ଜିନିଷ ଲାଗିବ ସେ ଅନୁସାରେ ପଇସା।
ଓହୋ ହଁ ତାର ନିହାତି ସବୁ ଜିନିଷ
ଜିନିଷ ଉପରେ ମାଳି ଲଗେଇବି କି ଟାଇପିନ୍ ଲଗେଇବି କି ବର୍ଡର ଲଗେଇବି କଉଟା ପୁଣି ଅଲଗା ପଇସା ନା।
ହୁଁ ହୁଁ ନିହାତି
ସେଇଟା କିଣା ଜିନିଷ ସବୁ ଯେତିକି ଟଙ୍କା କିଣିକି ଆଣିବି ଲଗେଇବି ସେଥି ଅନୁସାରେ ପଇସା ଆଉ।
ଗୋଟେ ଜିନିଷ ଶିଖିବାଟା ଭଲ ନିଜ କରିବାଟା ବି ଭଲ ନିଜର ବି ଖ ଆଜିକାଲି ସବୁ ମାର୍କେଟରେ ଯେମିତି ରେଟ୍ ହେଲାଣି ହଉ
ଯାଉଛି ମୁଁ ଝିଅକୁ ଟିକେ ଖୁଆଇବି ହୁଁ ହେଇଗଲାଣି ଟାଇମ୍ ରଖୁଛି ପରେ କେତେବେଳେ କଥା ହବା ଫ୍ରି ହେଲେ ଆଉ ହଁ।